ହାଲୋ। ହାଲୋ।
ହ୍ୟାଲୋ
ହାଲୋ।
ହଁ କଣ କରୁଛ?
ଏଇଠି ବସିଥିଲି ଆଉ। ହାଲୋ।
ହଁ କଦ
ହାଲ୍ ହାଲୋ ହାଲୋ ହାଲୋ ହଁ ହଁ ଶୁବୁଛି।
ହଁ ହ। ଆଉ କଣ ଜଳଖିଆ କଲଣି?
ଏଇ ବସିଥିଲି ଆଉ ତମେ କଣ କରୁଛ?
ମୁଁ ହେଇ ଲୁଗା ଲୁଗା ସଫା କରୁଥିଲି।
ଓହୋ କଣ ଏବେ?
ଲୁଗା ଆମର ସବୁ କାମ ସରିଲା ପରେ ଲୁଗା ମେସିନରେ ପଡିଥାଏ। ସକାଳୁଆ ସମସ୍ତଙ୍କର ସବୁ କେହି ଯ ସେତ କିଏ ଅଫିସ୍ ଛୁଏ ଅଫିସ୍। ଛୁଆ ସ୍କୁଲ ଯିବେ ଘରେ ପୂଜା ହବ। ବ ରୋଷେଇ ହେବ ସବୁ ସରିଲା ପରେ ଆମର ଲୁଗା ସଫା ହୁଏ।
ଉଁ ହଁ ଆଚ୍ଛା ଆଛା। ଆପଣଙ୍କ ଘର କୋଉଠି?
ଆମ ଘର କୋରାପୁଟ।
ସିନେ ଘର ର କୋଉଠି?
କୋରାପୁଟର ଜୟପୁର।
ଓହୋ କୋରାପୁଟ।
ହଁ ହଁ।
ହଁ ହଁ ଏତେ ବାଟରେ ମାନେ ରିଅଲ ଘର ବି କୋରାପୁଟ?
ରିଏଲ ଘର ହଉଛି ଆମର ଯାଜପୁର। ରିଏଲ ଘର ଟା ଯାଜ ପୁର ନା ମ ଆସିକି ରହିଯାଇଛୁ। ନା।
ଆଚ୍ଛା ହୁଁ ଆଚ୍ଛା ଆଚ୍ଛା। ଆଉ କଣ କୁହ ରୋଷେଇବାସ କଣ ହେଇଛି ସବୁ ବର୍ଷା ସକାଳ ହଉଥିଲା ଏବେ ଛାଡିଗଲାଣି।
ଆମର ଏଠି ହଉଛି ଝିପି ଝିପି। ପକଉଛି ମେଘୁଆ ପାଗ କରିଛି।
ହୁଁମ୍।
ଏଠି ତ ବର୍ଷା ଷ୍ଟାର୍ଟ ହେଲେ ସରେନି। ଏକ ନଭେମ୍ବର ଅକ୍ଟୋବର ନଭେମ୍ବର। ଅକ୍ଟୋବର ନଭେମ୍ବର ।
ଭଲ ହଉଥିବ ସେ ଜାଗା ଗୁଡ଼ା ବି ଭଲ ଜାଗା।
ଜାଗା ଭ ବହୁତ ଭଲ ଜାଣ ଯେ ବହୁତ ଦିନ ବର୍ଷା ହେଲେ ଖରା ନ ବାହାରିଲେ ଖାଲି ଏଇ ଯୋଉ ଯୋଉ ସବୁଆଡ଼େ ଟିକେ ଓଦା ଓଦା ଲାଗେ ସବୁ ଶିଙ୍କ୍‌ ହେଇଯାଏ ଘର ଦ୍ୱାର ଟିସ୍‌ ସିଙ୍କ୍‌ ହେଇକି ରୁହେ ଆଉ କଣ। ସିଙ୍କ୍‌ ଯୋଗୁଁଲୁ ଥଣ୍ଡା ଫଣ୍ଡା ଧରେ
ହୁଁ। ଆଉ ରୋଷେଇବାସ କଣ ହେଇଛି?
ରୁଷେଇ ପୋଟଳ ଆଳୁ ତରକାରୀ ଡାଲି ଭାତ ଆଉ ସେ ଯୋଉ ଇଏ ବାଇଗଣ ବାଇଗଣକୁ ଭଜା ହେଇଛି।
ଆଚ୍ଛା ଆଚ୍ଛା ।
ଆଉ ଜଳଖିଆରେ ଚକୁଳି ଚଟନୀ।
ଭଲ ଆଉ ।
ଏପଟେ ସାଉଥ୍ ଇଣ୍ଡିଆନ୍‌ ଖାନା ଆଉ ସବୁ
ହୁଁ ଆଉ କଣ ପୁଅ ଝିଏ କେତେଟା?
ପୁଅ ଗୋଟେ ଝିଅ ଗୋଟେ ଝିଅ ବଡ଼ ପୁଅ ସାନ ଝିଅ ପଢୁଚି ଅଷ୍ଟମରେ ପୁଅ ପଢୁଚି ତୃତୀୟରେ।
ଆଚ୍ଛା ଆଚ୍ଛା। ଆଉ ସେପଟେ କଣ ସବୁ ଭଲ ବୁଲିବା ଉଁ ଜାଗା
ଏଇଠି ବୋହୁତ ଅଛି ଜାଗା ବୁଲିବା ପାଇଁ ବୁଲିବା ପାଇଁ ତ ଚାହିଁଲେ ପ୍ରଥମତଃ ଅଛି ଆମର ଯୋଉ ସାବରଶ୍ରୀ କ୍ଷେତ୍ର ଜଗନ୍ନାଥ। ହେଲା ତାପରେ ତାପରେ ହେଲା ଗୁପ ତିଶ
ହୁଁ।
ଗୁପ୍ତେଶ୍ୱର ଧାମ ସେଠି ଲିଙ୍ଗ ଯୋଉ ତଳୁ ବାହାରିଚନ୍ତି। ଆଉ ଗୁପ୍ତେଶ୍ଵରରେ ଲିଙ୍ଗ ସ୍ୱତନ୍ତ୍ର ତଳୁ ସେ ନିଜେ ଆବିର୍ଭାବ ହେଇଚନ୍ତି।
ଓ ହୋ।
ବୋହୁତ ବଡ଼ ବି ହେଲେଣି। ଲିଙ୍ଗ ବୋହୁତ ବଡ ହେଲେଣି ହୁଁ ଆଉ ସେଇଟା ତମେ କୋଉଠି ବାକି ସବୁ ଜାଗାରେ ମନ୍ଦି ରହିଚି ନା ଆ ସେଠି ମନ୍ଦିର କିଛି ହେଇନାହିଁ। ସିଏ ଗୁମ୍ଫା ଭିତରେ ଠାକୁର ଅଛ କୌଣସି ମଣିଷ ଭକ୍ତ ମାନେ କୌଣସି ଇଏ ନାହିଁ ଗୁମ୍ଫା ପଥର ଭାଙ୍ଗିକି ଭିତରକୁ ଲୋକ ପଶିକି ଠାକୁରଙ୍କୁ ଦର୍ଶନ କରିକି କରୁଚନ୍ତି। ପଥର ବାନ୍ଧିଥିଲା ସେ ପଥର ତଡା ହେଇଚି ରାସ୍ତା ହେଇଚି ଆଉ। ନହେଲେ ଏମିତି ମନ୍ଦିର ସ୍ୱତନ୍ତ୍ର ତାଙ୍କର ପାଇଁ ବନିନି। ଏ ମନ୍ଦିର ଦର୍ଶ ନ କରିବ ଠାକୁରଙ୍କୁ ଗୁମ୍ଫାରେ ହିଁ ଠାକୁରଙ୍କୁ ଦର୍ଶନ ହୋଉଚି।
ଆଚ୍ଛା ଆଚ୍ଛା ତାପରେ ହୁଁ ହୁଁ ହଁ ନା ମୁଁ କୋରାପୁଟ କେବେ ଜାଇନି।
ଆସ ଗୋଟେ ଥର ଆସ ବୁଲିବା ପାଇଁ ହେଲା। ଶୀତରେ ଆସିବ ଆଉ ବର୍ଷାରେ ତ ଆସି ବନି ଶୀତ ଦିନ ହେଲେ ଆସିବ ଆଉ।
ଓ କୋରାପୁଟ ତ ଫେମସ ଦେଓମାଳି ଆଉ।
ଦେଓମାଳି ଏବେ ଫିଲ୍ମ ଫିଲ୍ମ ହେକିିକେ ବେଶୀ ଫେମସ ହେଇଗଲା ହେଲେ ଆହୁରି ବି ବହୁତ ବହୁ ଜାଗା ଅଛି ରାଣୀ ଡୁଡୁମା ଅଛି ଯୋଉଟା ଜଳପ୍ରପାତ ତମେ ଦେଖୁଥିଲେ ତମର ସରିବନି ହେଲା। ଏତେ ଭଲ ଲାଗେ ହଁ ଭଲ ଲାଗେ ସେ ୱାଟରଫଲ ଟା ବହୁତ ଭଲ ଲାଗେ ଆଉ ମାଛକୁଣ୍ଡ ଗୋଟେ ୱାଟରଫଲ ଅ
ହଁ ମାଛକୁଣ୍ଡ ଶୁଣିଛି।
ହଁ ମାଛକୁଣ୍ଡର ୱାଟରଫଲଟା ବି ବହୁତ ଭଲ ଲାଗେ। ଏଇଠି ଅଛି ପା ରେ ହଁ ବୁଲିବା ପାଇଁ ବହୁତ ଜାଗା ଅଛି। ଆହୁରି ସବୁ ମାର୍କେଟ ମାନେ ଅଛି ଦେ ସିଆ ମାର୍କେଟ ମାନେ ସେଠି ଦେଶୀଆ ଜିନିଷ ସବୁ ବି କ୍ରି ହବ। ଦେଖିବ ସେ ଦି ସେଆ ଜିନିଷ ତ ଦେହ ପାଇଁ ଯୋଉଟା ବହୁତ ଭଲ ସେଟମେ ସେବ ସବୁ ଉତ୍ପାଦନ କରିକି ଆଣନ୍ତୁ। ଆ ମାଣ୍ଡିଆ ପାଇଁ ତ ଫେମସ। କୋରାପୁଟ ଜାଣିଥିବ।
ହଁ ମାଣ୍ଡିଆ ପାଇଁନ ତ ଫେମସ। ହଁ।
ହଁ ମାଣ୍ଡିଆରେ ବି ତ ସବୁ ଜିନିଷ ବନିଲେଣି ମାନ୍ ଡିଆରେ ବି ଜେନ୍ତି ଆମର ମାଣ୍ଡିଆ ସମସ୍ତେ ଚା ଫା କ୍ଷୀରରେ ପିଇଉଛନ୍ତି ଆଉ ନାଇଁ ମାଣ୍ଡିଆରେ ସବୁ କରିକି ବଇଛନ୍ତି।
ମାଣ୍ଡିଆରେ ବି ହଉଛି ସେ ଚା।
ମାଣ୍ଡିଆ ରେ ଚା ହଉଛି ଇଟଲି ହଉଛି ମାଣ୍ଡିଆରେ ସୁପ୍ ହଉଛି। ଏଠି ମକ୍ସିମମ୍ ବାହାଘର ମାନଙ୍କୁ ମାନ୍ ଦେହରେ ଶୁଟ୍ ହବ। ହୋଟେଲ ମାନ ଯ ମକ୍ସିମମ ଇଟଲି ମଣ୍ଡିଆରେ ହେଇଥିବ।
ଆଛା ଆଚ୍ଛା।
ହୁଁ।
ସେ ଭଲଲାଗେ ଖାଇବାକୁ ଭଲଲାଗେ?
ଭଲଲାଗିବ ନା ମାଣ୍ଡିଆରେ ଖାଇବା ଲାଗି ବି ଭଲଲାଗେ ତମେ ମାଣ୍ଡିଆ ଚକୁଳି କରିକି ଖାଇପାରିବ ମାଣ୍ଡିଆ ଯାଉ କରିକି ଖାଇପାରିବ ମାଣ୍ଡିଆରେ ବ୍ଲ ମାଣ୍ଡିଆ ଖାଇଲେ ବ୍ଲଡ଼ ବି ହବ ପ୍ଲସ ତମର ପେଟ ବି ଥଣ୍ଡା ରହିବ।
ଉହୁଁ।
ମାଣ୍ଡିଆ ମାଣ୍ଡିଆର ବୋହୁତ ପ୍ଲସ ପଏଣ୍ଟ ଅଛି। ଆଉ ଅଛି ଆହୁରି ବୁଲିବା ଜାଗାମାନେ ଅଛି ଆସିଲେ ଏପଟେ ଉଁ ଭିତରେ ଭିତରେ ଜାଗାମାନେ ସେ ଯୋଉ ଯେମିତି ଗାଁ ମାନଙ୍କୁ ଅ ଗାଁ ମନ ସବୁ ଅଛି। ଛି ସେ ଭିତରେ ବଢିଆ ଭଲ ଭଲ ସିନେରୀ ଅ ଯୋଉଠିକି ଆସିକି ଫିଲିମ୍ ମାନେ ସୁଟିଂ ହୋଉଚି। ଓଡିଆ ଫିଲିମ୍ ହେଲା ତେଲଗୁ ଫିଲିମ ହେଲା ଆସିକି ସେଠି ସୁ ଟିଙ୍ଗ୍ କରୁଚନ୍ତି ଭଲ ଲାଗେ।
ଗହଣା ଫେମସ ତ ଆଉ।
ହଁ। ଆଉ ଜୟପୁର ତ ଏଠିରେ ଗୋଟେ ମେନ୍ ବ୍ୟବସାୟ କେନ୍ଦ୍ର ଆଉ ସାଉଥ ସାଉଥର ସାଉଥ ଓଡିଶା ମାନେ ସାଉଥ ଇଣ୍ଡି ଇଣ୍ଡିଆନ ଆମ ଅ ଆନ୍ଧ୍ରା ଆଉ ଏଇ ଓଡିଶା ବୋର୍ଡରଟା ଯୋଉ ଜୟେ ବିଟା ଆଉ। ଏଇଠି ବି-ବିଭିନ୍ନ ଇଏର ଲୋ ଲୋକ ଦେଖିବାକୁ ପାଇବ ତମେ ନା ମାନେ ତେଲୁଗୁ ଲୋକ ବି ପାଇବ ଓଡିଆ ଲୋକ ବି ପାଇ ହୁଁ ବେସ୍ ଲାଙ୍ଗୁଏଜ ବି ଥିବ ତାଙ୍କର ଭଲଲାଗେ
ଉଁ ତମେ ସବୁ ତାଙ୍କ ଲାଙ୍ଗୁଏଜ ବୁଝିପାର?
ତେଲୁଗୁଟା ବୁଝିପାରୁ କହିପାରେନୁ। କିନ୍ତୁ ବୁଝିପାରୁ ଆଉ। ପନ୍ଦର ବର୍ଷ ହେଲାଣି ର-ରହିଲୁଣି ଏଠି। କିଏ?
ଓହୋ ରହି ରହି ଆଭ୍ୟାସ ହେଇଗଲାଣି ଆଉ।
ହେଇଗଲଣି ଆ
ଉଁହୁଁ ହୁଁ।
ଭଲଲାଗେ ସେ କଣ କି ଅନୁମାନ। କରିକି କହିଦୋଉଁ କି ହଁ ଏଇଟା ହୋଉଚି ତାର ରିପ୍ଲାଏ ରେ ଦେଇଦିହଁ ହୁଁ ଏଇ ସେମାନେ ବି ଓଡିଆ ସେମିତି ଖଣ୍ଡିଆ ଆମରି ଭଳିଆ ବୁଝନ୍ତି।
ହୁଁ ହୁଁ।
ଭଳିଆ ଭ ତାଙ୍କର ପାଟିରୁ ଓଡିଆ ବଢିଆ ଲାଗେ ଶୁଣିବା ପାଇଁ। ଆମେ ଗଛ କହିଲେ ସେ ଗ ଛୁ କହିବେ। ଆ ସେ ତାଙ୍କର ସେମିତି ସେ ଆଉ ତମେ ନାଁ କହିବ ଯଦି ଗୋଟେ ଜଣଙ୍କର ନାଁ ଥିବ ମନେକର ରଶ୍ମିତା ଥିବ ବୋଲି ରଶ୍ମି ଥିବ ବୋଲି ତାକୁ ସେମାନେ ରେଶ୍ମି ବୋଲିବେ ସ ସବୁ ଚେଞ୍ଜ ଚାଞ୍ଜ ରଶ୍ମିରୁ ରେଶ୍ମି ହେଇଯାଇଥିବ ସ ତାଙ୍କରେ
ସେ ଆଉ।
ହଁ ଭଲ ଲାଗେ। ତାଙ୍କର ଲାଙ୍ଗୁଏଜ ମାନେ ଏଇ ଯୋଉ ତ ପିଲି ମ ତ ଦେଖୁଥିବ ଆଉ। କୁହନ୍ତି ଓଡିଆରେ ଯୋଉ କଥା ବନ୍ତୁ ଭଲ ଲାଗେନି?
ହୁଁ ହଁ ଯୋଉମାନେ ନନ ଓଡିଆ ଥିବେ ସେମାନଙ୍କର କଥା ସବୁ ଶୁଣିବାକୁ ଭଲ ଲାଗେ।
ଭଲ ଲାଗେ। ସେ ଓଡିଆରେ ଯୋଉ କହୁଥିବେ ଭଲ ଲାଗେ ଶୁଣିବା ପାଇଁ ହଁ ଟିକେ ଲମ୍ବେଇକି କହିବେ ଭଲ ଲାଗିବ ଆଉ ହୁଁ ଆଉ ଖରା ଛୋଟ କର ଯାଇ
ଖରା ଛୁଟିରେ ମାମୁଁ ଯାଇଥିଲ।
ଓ ହ ତମ ମାମୁ ଘର ନୁଏ?
ହଁ।
ହଁ କେତେ ବାଟ ସେଠୁ?
ମାମୁଁ ଘର କେନ୍ଦ୍ରାପଡା। ଆମ ଘର ପାରାଦୀପ।
ତ ପାରାଦୀପ କେନ୍ଦ୍ରାପଡା। ଓ ହଁ ସେଇ ପାଖ ପାଖରେ କୁହ ନାଇ। ଡିଷ୍ଟ୍ରିକ୍ ଚେଞ୍ଜ ଖେଲେ ଆ।
ହୁଁ ହୁଁ। ପାଖ ଟିକେ ଆଉ।
ପାରାଦୀପ ଟା ଆମର କଟକଣ୍ଡରେ। ନ ହଁ ଜଗତସିଂହପୁର ହଁ ଜଗତସିଂହପୁର ଅଣ୍ଡର ରେ ତା ପାଖକୁ ଲାଗି ତ କେନ୍ଦ୍ରା ପଡା ଆଉ ପାଖ ପାଖଟେ ହୁଁ ଜଗତସିିଂହ କେନ୍ଦ୍ରା। ଜଗତସିଂହପୁର କେନ୍ଦ୍ରାପଡ଼ା କଟକ।
ହୁଁ ହୁଁ।
ଡିଷ୍ଟ୍ରିକଟ ନଥିଲେ କି। କଟକ ଥିଲା ନାଇଁ।
ହୁଁ କଟକ ଟ ସବୁ ଡିଭାଇଡ ହେଇଛି ହୁଁ।
ପାଖାପାଖି ସବୁ ନଲ ତ ଗୋଟେ ଡିଷ୍ଟ୍ରିକ୍ଟ ଲୋକ ହେଇଥାନ୍ତ।
ହଁ।
ହୁଁ ଆ ମାମୁଁ ଘର ମାମୁଁ ଘର ତ ଏଇ କଡ କୁଆଡେ ବୁଲି ଗଲ ନା କଣ?
ହଁ ମାମୁଁ ଘରୁ ଯାଇଥିଲୁ ରଜରେ ଆମର ଗୋଟେ ମେଳା ଥିଲା ମନ୍ଦିର ପାଖରେ ଗୋଟେମ୍ ମାନେ ମିନା ବଜାର ଟାଇପ୍ ର ପଡେ ଆଉ। ତାପରେ ସେଠି ଇ ବୁଲୁ ଏମିତି ଯାଇଥିଲା ନର୍ମାଲ୍ ପିଠା ଫିଠା ଖାଇକି। ରଜଟା ଆଉ କଣ ରଜ୍ ଯଉ ଭଳିଆ ଲାଗୁଛି।
ଆଚ୍ଛା ଦେଖ ତମ ସେପଟେ ଯଦି ରଜ ରଜ ଭଳିଆ ଲାଗୁନି ଏଇପଟେ କଣ ଲାଗୁଥିବ କିନ୍ତୁ ଏଇପଟେ ହେଇଗଲାଣି ଲୋକ ବହୁତ ମାନୁଛନ୍ତି ଏବେ ଜାଣିଛ ତ।
ତମର ସେପଟେ ତମର ପାହାଡ ପାଅଡ ଏରିଆ ତମର ସେପଟେ ଏରିଆ ଟା ବହୁ ଭଲ ଲାଗୁଥିବ। ଆମର ତ ଏପଟେ ର ନା ଆମର ଏଠି ତମର ସେଠି ବହୁତ୍ କମ ଗରମ ହଉଥିବେ।
ଗରମ ତ ବିଲକୁଲ୍ ନହିଁ। ଏଠି ଗରମ ହିଁ ନାହିଁଁ ହ ଗରମ୍ ନାହିଁ ଗରମର ନାଆ ଇ ନାହିଁ ଆମେ କି ଏ ଏଠି ଏସି ଦରକାର ପଡେନି ଯୋଉ ନର୍ମାଲ୍ ଲୋକ ନିଅନ୍ତି ଉପର୍ ଘର ମାନେ ଚାରି ପାଞ୍ଚ ଫ୍ଲୋର୍ ଉ ଉପ୍ରେ ଯୋଉମାନେ ଥାନ୍ତି ସେମାନଙ୍କୁ ଟିକ୍ ହୁଏ ସେମାନେ ଏସି ରଖନ୍ତି ନହଲେ ଏସି ନହେଲେ ଏସି ନେସେସେରି ନୁଅ। ଏମିତି କଟକ ଭୁବନେଶ୍ବର ଏରିଆରେ ନେସି ନେସେସରି ନେସେସେରି ତମେ ରୋଷେଇ କର ଏସି ଘରେ ବି। ବଞ୍ଚି ପାରିବେନି। ସେମିତି ହେଇଯାଇଛି ଆମେ ବି ଯାଇ ବୁଲିବା ପାଇଁ ଏବେ ଗୋଟେ କୋଡ଼ିଏ ଦିନ୍ ତଳେ। ସେମ୍ କଣ୍ଡିସ୍ ତନ୍ ଆମେ ସେ ଏସି ରେ ହିଁ ରହି ରହି ଆସିଲୁ।
ଓହୋ ଭାଉଜ ମତେ ଆଉ ଥରେ କର ଆଉ ହେଲା।
ହଁ ହଁ ଠିକ୍ ଅଛି। ଠିକ୍ ଅଛି ହଁ।